ହାଲୋ, ହଁ ମ୍ୟାଡାମ ନମସ୍କାର। ଆଜ୍ଞା ଆଜ୍ଞା। ତ କଣ କରୁଛନ୍ତି?
କେ ହଁ ଟେନସନ ରେ ଅଛି ନେଟୱର୍କ ପ୍ରୋବ୍ଲେମ ପାଇଁ
ନଉଛନ୍ତି ସେଇଠାରୁ ଅଛି
ଅ ହଁ ।
କଲେ ମାନେ ଏତେ ନେଟୱର୍କ ପ୍ରୋବ୍ଲେମ ହଉଚି ଯେ ବୁଝା ପଡୁନି ଆ ମାନେ ନେଟାର୍କ ପ୍ରୋବ୍ଲେମ ତାପରେ ଜଣେ ଜଣ ଅଛନ୍ତି ଜାଣି ଶୁଣି କହୁଛନ୍ତି ହବନି।
ହଁ।
ଏମିତି ବହୁତ କଲ ଗୁଡା ରିଜେକ୍ଟ ହେଇଯାଉଚି ନା ଯଦି ହବାର ନାଇଁ ମନା କରିଦେବ। ରିଜେକ୍ଟ ହ ରିଯେକ୍ଟ ହେଇଯାଉଚି କଲ ଗୁଡା ପୁର ଜିରୋ ହେଇଯାଉଚି।
ଆଚ୍ଛା ମୁଁ କହୁଥିଲି ମ୍ୟାଡାମ ଆପଣ ଏଇ ଯଉ ଦୀପାବଳି ପର୍ବ କାହିଁକି ଆମର ପାଳନ ହୁଏ କଣ ହୁଏ। ଆ ଆପଣ ଜାଣିଚନ୍ତି ଏ ବିଷୟରେ ନା ମୁଁ କହିବି?
ତ ଆପଣ କୁହନ୍ତୁ ମୁଁ ଯାହା ଜାଣିଚି, ତାପରେ କହିବି ଆଉ ଆମର କେମିତି ପାଳନ କରାଯାଏ ମୁଁ ସେଇଟା କହିବି, ଆପଣ କୁହନ୍ତୁ।
ହଁ ମୁଁ କହୁଥିଲି ଆମର ସାଧାରଣ ପର୍ବ ତ ଅ ଗୁଡାକ ସାମାଜିକ ଜୀବନକୁ ନୂତନ ଉତ୍ସାହ ଦିଏ ନା। ତ ଆମର ସବୁ ଆମ ଓଡିଶାରେ ଯେ ପ୍ରତେକ ପର୍ବପର୍ବାଣୀ ହଉଚ କି ଆମ ଭାରତରେ ଯେତିକି ପର୍ବପର୍ବାଣ ହଉଚି ଦୀପାବଳି ଟା ବହୁତ ଆମର ହିନ୍ଦୁ ମାନଙ୍କର ମାନେ ପ୍ରମୁଖ ପର୍ବ କହିଲେ ସେଟା ଚଳେ ନାଁ କିି ତ ତା ସେଇଟା ତ ପୁଣି କାର୍ତ୍ତିକ ମାସରେ ପଡେ ନା ଆମର ଶୁକ୍ଳ ପକ୍ଷ ଅମାବାସ୍ୟା ଦିନରେ ତ ସେଟାକୁ ଆମେ ତ ବୋହୁତ ଇଏରେ ପାଳନ କରିଥାଉ ଆପଣଙ୍କ ଘରେ କଣ ପିଠା ପିଠି ହୁଏ ଏଇ ସବୁ ପର୍ବରେ
ହଁ ହଁ ମୁଁ ଯେତିକି ଆମ ଘରେ ଦେଖିଚି ମାନେ କଣ କହିଲେ ଉଁ ଆମର ସକାଳୁ ପୁରା ଘର ଫର ସବୁ ଧୁଆ ଧୁୋଇ ହୁଏ ଆଉ ଯୋଉ ଜାଗାରେ ମାନେ ଦୀପ ତ ଏମିତି ସବୁ ଜାଗାରେ ଜଳା ହୁଏ ଆମର ଥାଏ ଯେ ବଡ ବଡ଼ିଆ ଡା ଆପଣ ଜାଣିଛନ୍ତି ଏ ବିଷରେ
ହଁ ହଁ ହଁ ହଁ ବଡ ବଡୁଆ ଆମର ପୂର୍ବ ପୁରୁଷ କରନ୍ତି ଶ୍ରାଦ୍ଧ ଦିଆ ହଏ ତାଙ୍କୁ ହଁ ତାଙ୍କୁ କାଠି ଦେଖେଇ ଆମର ବଡ ବଡୁଆ ଡାକ ହଁ
ହଁ ତ କାଉଁରିଆ କାଠି ସବୁ କାଉଁରିଆ କାଠି କେତେ ପ୍ରକାର? ଫୁଲ ଆଉ ଯୋଉ ବାରିପଟେ ଆମର ବଡ ବଡିଆ ଡକା ହୁଏ। ନିଜ ଘରର ନିଜ ବାରି ପ ଟ ହୋଉ ଦାଣ୍ଡ ପଟେ ହୋଉ ଯୋଉ ପଟେ ହୋଉ ଯୋଉଠି
ହଁ
ଖିଲିକା ମା ଗୋବରୁ ଏବେ ଗୋବର ଆଉ କେହି ଇଉଜୁ କରୁ ନାହାନ୍ତି କିନ୍ତୁ ଗୋବର ମାଟି ଏଇ ସବୁ
ନାଇଁ ଗାଁ ପଟେ ଗୋବର କରୁଚନ୍ତି ହୁଁ ହଲୋ
ଆପଣଙ୍କୁ ସୁବୁଦ୍ଧି ହାଲୋ ତାପରେ ସେଇଠି ସେଇ ଜାଗା ହଁ ସେଇ ଜାଗା ଟା ଲିପା ହେଇଥିବ ତାପରେ ସେଠି ସମସ୍ତେ ବୋହୂ ମାନ ହୁଅନ୍ତୁ ଝିଅ ମାନେ ହୁଅନ୍ତୁ ମୁରୁଜ ଫୁରୁଜ ଯୋଉ କୋ ଚାଉଳ ଚୁନ ରେ ଯୋଉ ଝୁଟି ପକା ହୁଏ ସେଇ ଝୋଟି ପ କା ହବ ତ ଆମର ପିଠା ବି ହୁଏ ମଣ୍ଡା ପିଠ ପି ଠା ମାନେକେ ତେ ବହୁତ ସୁବୁ ପ୍ରକାର ପିଠା ବି ସେଦିନ ବିହୁଏ ମଣ୍ଡା ପିଠାଉ ଚ
ହଁ ଆମର ବି ହୁଏ ଚକୁଳି ମଣ୍ଡା ବୁଢା ଚକୁଳି କାକରା ସବୁ ଜିନିଷ ହୁଏ ମୋସ୍ ଶୁଣିଥିଲେ ଆମ ଜେଜେମା ହେରିକା କୁହନ୍ତି ଯୋଉ ଆମର ରାମ ପ୍ରଭୁ ରାମଚନ୍ଦ୍ର ଲକ୍ଷ୍ମଣ ମା ସୀତା ସେଦିନ ବାର ଚଉଦ ବର୍ଷ ବନବାସ କରିକି ଫେରିଥିଲେ ନା। ସେଥିପାଇଁ ଏ ଉତ୍ସବ ଟା ପାଳନ କରାଯି ବିଶେଷ କରି ଅଯୋଧ୍ୟାରେ ତ ବହୁତ ବଡ ଆକାରରେ ପାଳନ କରାଯାଏ ସେଦିନ କାହିଁକିନା ପ୍ରଭୁ ରାମ ଚନ୍ଦ୍ର ଫେଇଥିଲେ ନା ସେ ସମସ୍ତଙ୍କରେ ଦୀପ ହେରିକା ଲାଗି ହେଲା ସେ ଥିଲାଗି ଆମର ଏଇ ପର୍ବ ଟା ପାଳନ କରାଯା ଯାଏ
ହଁ ତ ମାନେ କଣ କହିଲେ ଏମିତି ଉଁ ଆମେ ସମସ୍ତେ ମାନେ ଦାଦା ବଡ଼ବାପା ତ ଜେଜା ଆଉ ଯୋ ଘରରେ ଯେଉଁ ପିଲା ବି ଥାଆନ୍ତୁ ମାନେ ପୁଅ ପିଲା ହଉ କିମ୍ବା ଝିଅ ପିଲା ହଉ ଛୋଟ ପିଲାମାନେ ବି ଆମେ ସମସ୍ତେ ମୁଁ ବି ଡାକିଛି ବଡ ବଡୁଆ ମୁଁ ବି ଡାକିଛି। ତ ଏମତି ସମସ୍ତେ ଏକାଠି ଠିଆ ହବ ସେ ପିଠା ପି ତ ସବୁ ଠିଆ ହବ ବ୍ରାହ୍ମଣ ଆସିକି ପୂଜା କରିବେ ତ ବ୍ରାହ୍ମଣ ନ ପୂଜା କଲେ ବି ହଁ ବ୍ରାହ୍ମଣ ଆସିକି ପୂଜା କରନ୍ତି ବୋଧେ ମୋର ଟିକେ ମନେ ପଡୁନି ମାନେ ବହୁତ ବର୍ଷ ସ ପୂର୍ବରୁ ଏଇ ମାନେ ନା ଏବେକୁ ଛଅ ସାତ ସାତ ବର୍ଷ ହେଲା ମୁଁ ଆଉ ଟେକିନି ସେ ଫାଷ୍ଟ ଯେତେବେଳେ ଦେଖିଥିଲି ଉ ତାପରେ ବ୍ରାହ୍ମଣ ପୂଜା କରିବେ। ତାପରେ ଆମେ ବଡ ବଡିଆ ଟେକିବୁ ଟେକି ସାରିଲା ପରେ ସେ ଯୋଉ ପିଠା ପଣା ଯୋଉ ଯୋଉମାନେ ବି ସମସ୍ତେ ସ୍ତେ ଯା ସେଥି ଉମ ଟେକିବା ପାଇଁ ସମସ୍ତେ ବସିକି ଖାଇବେ।
ହଁ ସେଦିନ ଆମର କାଳୀ ପୂଜା ବି ହେଇଥାଏ ନା। ସେଦିନ କାଳୀ ପୂଜା ବି ଆମର ହେଇଥାଏ ତ ପ୍ଲସ୍ ଯୋଉମାନେ ଆମର ଚାରି ଚକିଆ ବାହାନ ଯିଏ କରନ୍ତି ସେମାନେ ପୂଜାପୂଜି ବି କରନ୍ତି ଗାଡି ପୂଜା ବି କରନ୍ତି। ଆଉ ବହୁତ ସାରା ବାଣ ବି ଆମେ ଫୁଟେଇଥାଉ ହଁ। କିନ୍ତୁ ଗୋଟେ କଥା ଜାଣିଛନ୍ତି ବାଣ ଫୁଟିବା ଦ୍ଵାରା ଆମ ଯୋଉ ଆଲୋକ ନିଆଁ ସବୁ ଇଏ ହୁଏ କେତେ କୀ କୀଟ ପତଙ୍ଗ ବି ମାନେ ତାଙ୍କର ମାନେ ଇଏ ହେଇଯାଆନ୍ତି। ବହୁତ କୀଟ ପତଙ୍ଗ ମଶା ମାଛି ସବୁ ବୁ ମରିଯାଇଥାନ୍ତି ସେ ନ
ମରିଯାଉଚି କାହିଁକି ନା ତାର ସେଇଟା ଗୋଟେ କେମିକାଲ ଧୁଆଁଟା ନା। ବାଣର ଧୂଆଁ ଟା କଣ ଭଲ ଧୂଆଁ ଟେ ଆମେ ଯୋଉ ନର୍ମାଲି ଦୀପ ଜାଳୁ ଥିଲେ ଆଗରୁ ଆମେ ଦେଶୀ ଘିଅରେ ଦୀପ ଜାଳୁଥିଲେ। ତା ତା ଧୂଆଁ ଟା ପୁରା ମାନେ ଦୀପାବଳୀ ପରଦିନ ଦେଖିବେ ମାନେ ଉଁ କେମିତି ଗୋଟେ ଅଲଗା ପ୍ରକାର ଦେଖାଯାଏ।
ହଁ ସବୁଆଡେ ଧୂଆଁ ଧୂଆଁ ଦେଖା ହୁଏ ସବୁଆଡେ ଧୂ ହଁ ଭଲ ଲାଗେ ହଁ ହଁ ହଁ ଆଉ ବି କିଛି ଆମର ଏପଟେ ଜାଣିଛନ୍ତି କିଛି ବାଣ ବି ରଖି ଦିଅନ୍ତି କାର୍ତ୍ତିକ ପୂର୍ଣ୍ଣିମା ଦିନକୁ।
ହଁ ହଁ କାହିଁକି ନାଁ କାର୍ତ୍ତିକ ପୂର୍ଣ୍ଣମୀ ଦିନ ମାନେ ବାଣ ବି ଫୁଟା ହବ କାଳେ ଦୀପ ବି ଲଗା ହବ ଘରେ ଅଁ ମୋର ଠିକ ସେ ମନେ ପଡୁନି କାର୍ତ୍ତିକ ପୂର୍ଣ୍ଣମୀ କିମ୍ବା ଦୀପାବଳୀ ପରଦିନ କୁହନ୍ତି ଯେ ମୁଣ୍ଡରେ ସମସ୍ ସେ ପିଲାମାନେ ତେଲ ଲଗେଇଵେ।
ହଁ ନାଇଁ ଆମର
ଓହୋ ମାନେ ସେମାନେ କି ଯଦି ତେଲ ନ ଲଗେଇବେ ମାନେ ସେଇଟା କୁହନ୍ତି ମାନେ ମୁଁ ଶୁ ଶୁଣିଚି ଏତିକି ସେଇଟା କୁହନ୍ତି କାଉ ଚିକଣ ହେଲା।
ହଁ ହଁ ହୁଁ।
ଆଚ୍ଛା ଆଉ ତ ସେଗୁଡା ସବୁ ଭୁଲି ଗଲେଣି ସମସ୍ତେ ମୁଁ ଟି
ହଁ ହଁ ନାଇଁ ଆମର ଏପଟେ ଆମର ଏପଟେ ଦିନ ସାରା ଆମର ତ ଗାଡି ସବୁ ଅଛି ଗାଡି ପୂଜା ହୁଏ ପ୍ଲସ ସନ୍ଧ୍ୟା ହେଲେ ମାନେ ଯୋଉ ମାଲକ୍ଷ୍ମୀଙ୍କୁ ଆଉ ଗଣେଶଙ୍କୁ ପୂଜା କରାହୁଏ ତାଙ୍କୁ। ମାନେ ତାଙ୍କୁ ଭୋଗ ଲଗା ହୁଏ ପୂଜା କରା ହୁଏ ତା ପରେ ଯାଇଁକି ଆମେ ସେ ପି ତ୍ରୁ ପୁରୁଷଙ୍କୁ ବଡ ବଡୁଆ। ହୋ ହେଇକିନା ଡାକୁ ବହୁତ ମ ଚାଲାଗେ। ତାପରେ ଆସି ବାଣ ଫୁଟଉ, ନାଇଁ ମୁଁ ଡାକେନି। ମୋର ନନା ମାନେ ଡାକନ୍ତି। କିନ୍ତୁ ମୁଁ ସେଇଠି ପଛରେ ଯାଇକି ପୁରା ଜୋର ଜୋର ପାଟିରେ ଆମେ ଡାକିବୁ। ହଉତରେ ଆମୁକୁ ଗାଳି କରୁଥିବେ ଆମେ ଶୁଣୁନା। ହୁଁ।
ଅଁ ମ୍ୟାଡାମ ଆଉ ଗୋଟେ କଥା ଜାଣିଚନ୍ତି। ଯୁ
ହେଁ।
କାଉଁରିଆକ କା ଜାଣିଛ ନ୍ତି।
କଥା କଟୁଚି ମାଡାମ। ହାଲୋ।
ଆଣିଛନ୍ତି କି ନାଇଁ ବିଷୟରେ କାଉଁରିଆ କାଠିରେ ବିଡି ଟାଣ
ହଁ।
ହଁ ହଁ ହଁ ହ ସେଇ। ତରେ ଆଉ ଆମର ଏଇ ଯୋଉ ପାଣି କଖାରୁ ଡଙ୍କ ଯୋଉଟା ସବୁ କି ଯାଇଥାଏ ହଁ ଯୋଉଟା ପାଣି କଖାରୁ ଡଙ୍କ ଯୋଉଗୁଡା ଶୁକି ଯାଇଥାଏ। ହଲୋ। ହାଲୋ। ହାଲୋ। ହାଲୋ। କଣ ହଉଛି ଲୋ ହାଲୋ। ହାଲୋ ହାଲୋ। ହାଲୋ